ହ୍ୟାଲୋ।
ହ୍ୟାଲୋ।
ଆଉ ଭାଉଜ କଣ କରୁଛ ଆଉ?
ବୁଢ଼ୀଏ କଣ କରିବି ଟିକଏ ଶୋଉଥିଲି।
ଓହୋ। ଆଉ କାମ ଫାମ ସବୁ ସରିଲାଣି ବୋଧେ।
ଉ ଖାଇଦେଲି ଯେମିତି ଦେହ ଟା ଭଲ ଲାଗିଲାନି। ଆଉ କଣ କରିବି ସେଥିପାଇଁ ଟିକେ ଶୋଇଛି ଆଉ। ତାପରେ ଗରମ ଟା ବି ହଉଛି ହୁଁ।
ହଁ। ଗରମ ହବ ଏଇନା ଦିନେ- ଦିନେ -ଦିନେ ଆଉ ରଜ ପର୍ଯ୍ୟନ୍ତ ଟିକେ ଅଧିକ ଗରମ ହବ କହୁଚନ୍ତି ସମସ୍ତେ। ତା-ତାପରେ ପଛେ ଟିକେ ଥଣ୍ଡା ଲାଗିବ ଆଉ।
ତାପରେ ଝାଳ ଟା ବହୁଚି।
ହୁଁ।
ଝାଳଟା ବୋହୁଚି ଯେ ଦେହଟା ଭଲ ଲାଗୁନି।
ହଁ।
ସେଇଥିପାଇଁ ଖାଇଦେଇକି ଟିକେ ଶୋଇ ପଇଲି ଆଉ।
ହଁ ଶୋଇପଇଲେ ଖାଇ ଦେଇ ଟିକେ ଶୋଇପଡ଼ିଲେ କଣ ଭଲ ଲାଗିବ।
ହଁ। ନା ଶୋଇ ପଡିଚି ସିନା ବୁଢି ବାସନ ପଡିଚି। ଆହୁରି ଘର ଦ୍ୱାର ସଫା କରିନି। କଣ କରିବା ତାପରେ ଖାଇଦେଇକି ଟିକେ ନଗଡ଼ିଲେ ଖରା ଦିନରେ ପାଞ୍ଚ ମିନିଟ୍ ହଉ ପଛେ ଟିକେ ଶୋଇ ପଇଲେ ଭଲ ଲାଗୁଚି।
ହଁ ଖରାଦିନ ଟିକେ ଶୋଇପନେ ଟିକେ ଭଲ ଲାଗିବ। ହଉ ଉଠିଲେ କରିବ କାମ -ହଁ ମୁଁ ଖାଇସାରିଲିନି।
ଆଉ ଝିଅ?
ଝିଅ ବି ଖାଇସାରିଲାଣି ହେଟି ଶୋଇନି ଶୋଇ ପକଉଥିଲି ଶୋଇଲାନି ଖେଳୁଚି ଆଉ।
ଚଗଲା ହଉଚି କି ଆଉ?
ହଁ ଚଗଲା ହଉଚି ଆଉ।
କଣ ଖାଇବାକୁ ଦେଲ ଝିଅକୁ?
ସିଏ ଭାତ ଟିକେ ଡାଲି ଖାଇଲା।
ଓହ ନା ଭଲ କରିଚ ନା ଭାତ ଡାଲି କରିକି ଦେଇଚ ଆଉ। ଆଉ କଣ ତା ସାଙ୍ଗେରେ ଦେଇଚ?
ନା ଆଉ କିଛି ନୁହଁ ଖାଲି ଭାତ ଡାଲି ଖାଇଲା ଆଜି।
ଆ ଝିଅ ଦେହ ପା କଣ ଭଲ ନଥିଲା?
ହଁ ଏମିତି ଝାଡା ହଉଥିଲା ଭଲ ହେଇଗଲାଣି କମିଗଲାଣି।
ଅ- ହ।
ଝିଅକୁ ଏଇ ଖରା ଦିନରେ ତ ଯଉ ଘମିର ଫମିର ବାହାରିଚି କି?
ହଁ ଘମିର ବହୁତ୍ ତାର ବାହାରିଚି ବା ଗରମ୍ ଟା ହେଲା ଭଳିଆ ଥର ହେଲା ନା ବହୁତ୍ ଗରମ୍ ହେଲା। ଆଉ ଟିକେ ଖରାରେ ବୁଲିଲା ସବୁବେଳେ। ସେଥିପାଇଁ ଘମିର ବାହାରି ପଡିଲା ସବୁ।
ଅ- ହ। ନା ଗରମ୍ ଟା ତ ବେଶୀ ଆମେ ତ ବଡ ମଣିଷ ‌ରା କଣ ହେଇଯାଉଚନ୍ତି ଆଉ ସେ ଛୋଟ ଛୁଆ।
ହୁଁ- ହୁଁ।
ଆଉ ତମ ଦେହରେ ଘମିର ଫମିର ବାହାରିଚି କି?
ନା ନା ମୋର ଆଉ ବାହାରିନି।
ଆଉ ତମେ ସଖାଳୁ କଣ ମୁଁ ଶୁଣିଚି ତମେ ଯାଉଚ ଛୁଆଙ୍କୁ କଣ ପଢ- ପଢଉଚ ବା?
ହଁ ଛୁଆଙ୍କୁ ଆମର ବା କୋଚିଂ କ୍ଲାସ୍ ହଉଚି ସମର କ୍ଲାସ୍। ଛୁଆ ସବୁ ଆସୁଚନ୍ତି ତାଙ୍କୁ ପଢା ହଉଚି।
କେତେଟି ଛୁଆ ଆସୁଚନ୍ତି?
ହୁଁ ତଥାପି ତିରିଶ ଜଣ ଆସୁଚନ୍ତି ଆଉ।
ଆହ।
ଆସୁଚନ୍ତି ଆଜି ରବାରେ ତ ଛୁଟି ଥିଲା। କଣ କହିଲ?
ଛୁଆଙ୍କୁ କୋଉ ପ୍ରଣାଳୀରେ ପାଠ ପଢୋଉଚ?
ସବୁ ଉଁ ଉଁ ଆମର ସବୁ ବିଭିନ୍ନ ପ୍ରକାର ପ୍ରଣାଳୀରେ ପଢା ହୋଉଚି। ଯେମିତି କିି ଛୁଆମାନେ ନାଚ ଗୀତ ସହିତ ପାଠ ପଢିବେ। ଚିତ୍ର ମାଧ୍ୟମରେ ପାଠ ପଢିବେ। ଧର ମନେକର ଗୋଟେ ବିଷୟ ଦିଆଗଲା ତା କୁ ଆମେ କେମିତି ଚିତ୍ର ଦ୍ଵାରା ବି ସେମାନେ କରିକି ତାକୁ ବୁଝେଇ ପାରିବେ ଯେମିତି। କାହିଁକି ନା ଆମେ କଣ ଏମିତିରେ ପାଟିରେ ପଢେଇଦେଲେ। ସିଏ ଏଇନା ମନେ ରଖିଲେ ଆଉ ଟିକେ ବେଳକୁ ଭୁଲିଯିବେ। କିନ୍ତୁ ଚିତ୍ର ମାଧ୍ୟମରେ ପଢିଲେ କଣ ନା ସେମାନେ ନିଜେ ଚିତ୍ର କରିଥିବେ। ତା ବିଷୟରେ ଲେଖିଥିବେ ପଢିଥିବେ ତ ସେଇଟା ତାଙ୍କର ଅଧିକ ସମୟ ପାଇଁ ମନେ ରହିବ। ଯାହା ହେଲେ ନିଜେ ବନେଇଥିବେ ଚିତ୍ର ସହିତ ତ ସେଟା ମନେ ରହିବ। ଆମେ ସେଇ ଇ ମାଧ୍ୟମରେ ଆମେ ତାଙ୍କୁ ପାଠ ପଢୋଉଛୁ।
ହଁ ସେଟା ଭଲ ପ୍ରଣାଳୀ ଆଉ।
ହୁଁ।
ଆମ ଅମଳରେ ସେମିତି ନଥିଲା ଲୋ ମା।
ନାଁ ସେମିତି ନଥିଲା ପା ଏବେ ସବୁ ଏ ସବୁ ହେଇଛି ପା।
ଆମ ଅମଳରେ ତ ସେମିତି ପାଠ ଥିଲା ମା। ଆମେ ବୋହୁତ ମାଡ ମାଡ ବି ଖାଉଥିଲେ।
ହୁଁ ସେତେବେଳେ ମାଡ ଥିଲା ଯୋଉଥିପାଇଁ ଛୁଆ ମାଡକୁ ଡରିକି ପାଠ ମନେ ରଖୁଥିଲେ। କିନ୍ତୁ ଏ ଯୋଉ ସରକାର ମାଡ ଉଠେଇ ଦେଲେ। ଆଉ ହୋଉଚି କିଛି ବି ରହିଲାନି ଡର ଭୟ ରହିଲାନି। ଯୋଉଥିପାଇଁ ଛୁଆ ପାଠ ମନେ ରଖୁନାହାନ୍ତି। ସାର୍ ତ ମାରିଲେନି ବାପା ମା ତ ବୁ ଝିଲେନି ଏଇ କଥା ତ ଛୁଆ ଆଉ ପାଠ ପଢିଲେନି। ସେଥିପାଇଁ ଆମେ କଣ କରିଚୁ ନା ଆମ ସଂସ୍ଥା ତରଫରୁ ଏ ସବୁ ନିୟମ କରାହେଇଚି ଯେ ଆମେ କୋଉ ମାଧ୍ୟମରେ ପାଠ ପଢେଇଲେ ଛୁଆ ମାନେ ଅଧିକ ମନେ ରଖିବେ। ତା ଭିତରୁ ଏ ସବୁ ଆମର ଆଲୋଚନା ହେଲା। ସେ ଏଇଭଳି ମାଧ୍ୟମରେ ଯଦି ଆମେ ପଢେଇବା ଛୁଆଙ୍କୁ ଚିତ୍ର, ନାଚ, ଗୀତ, ଗପ ଓ ଖେଳ ମାଧ୍ୟମରେ ସବୁ ବିଭିନ୍ନ ପ୍ରକାର ସବୁ ସାମଗ୍ରୀ ଦେଇକି ତାଙ୍କୁ ପଢେଇଲେ ଛୁଆ ନିଶ୍ଚୟ ମନେ ରଖିବେ, କାହିଁକି ନା ସେମାନେ ଲାଗିବନି ସେମାନେ ପାଠ ପଢୁଚନ୍ତି ବୋଲି ତାଙ୍କୁ ଲାଗୁଯିବ ଖେଳ ଖେଳୁ ଚନ୍ତି ବୋଲି ଯୋଉଥିରେ କି ସେମାନେ ମନେ ରଖିବେ। ସେଇଥିରେ ଆମର ପଢା ହୋଉଚି ଆଉ।
ଓହୋ ଆମ ଅମଳାରେ ଥିଲା ମାଡ ଖାଉଥିଲେ ପା ପାଠ ପଢୁଥିଲେ ଯାହାହେଲେ ଆମେ ଗମେଟେ ସ୍କୁଲୁରେ ପାଠ ପଢୁଥିଲେ। ଆବେ ଆଜି କାଲି ସବୁ ଯେମିତି ପ୍ରାଇଭେଟ୍ ସ୍କୁଲରେ ପାଠ ପଢୋଉଚନ୍ତି।
ହଁ।
ପଇଷା ସାରିକି ଆମେ କଣ ବାପା ମା ଏବେ ସିନା ହେଲା ଗମେଣ୍ଟ ସ୍କୁଲରେ ଖାଇବାକୁ ଦେଲେ, ପିନ୍ଧିବାକୁ ଦେଲେ, ପଢିବାକୁ ବି ବହିଦେଲେ। ଆମ ଅମଳା ଳରେ ମା ନଥିଲା ସେମିତି।
ନାଁ ସେତେବେଳେ ବୋହୁତ କଷ୍ଟ କରିକି ଏଇ ପାଠ ପଢୁଥିଲେ। ସେଥିପାଇଁ ବି କଣ ପିଲାମାନେ ବୋହୁତ ଭଲ ଭଲ ଆଗ କାଳରେ ଦେଖୁନାହାନ୍ତି ଚାକିରି ଫାକିରି କରି ବୋହୁତ ପାଠ ପଢିକି କରୁଥିଲେ ଏବେ କଣ ହଉଚି ଏବେ ଆଉ ଛୁଆ ପାଠ ବହୁତ ପଢୁଛନ୍ତି ଦେ ଖିଲାବେଳୁ ବେକାର ହେଇକି ବୁଲୁଛନ୍ତି।
ହଁ।
ସ ଭଲ ଭଲ ସରକାର ଗୋଟେ ଭଲ ପ୍ରୋସିସ୍ କରିଛି ଛୁଆଙ୍କ ପାଇଁ।
ହୁଁ।
ଆଉ ତମ ଛୁଆ ଟିକୁ ବି ସେମିତି ଲାଇନ ଲେ ନବ ଆଉ।
ହଁ।
ଛୋଟ ଛୁଆ ଏଇନା ଚଗଲା ହଉଛି ଟିକିଏ ବଡ଼ ହଉ। ତାକୁ ସେମିତି ପ୍ରୋସେସ୍ ରେ ନବ।
ହ
ଛୁଆ ଡରୁଛନ୍ତି ନାଲୋ ମା ତମକୁ।
ହଁ ସେମିତି ଡରୁଚନ୍ତି ଆଉ। ଆ ଛୁଆ ନ ଡରିଲେ ଜମା ପାଠ ପଢିବେନି।
ହଁ ପା ସେଇଆ ହେଲା କଥା। ଛୁଆ ନଡରିଲେ ପାଠ ପଢ଼ି ପାରିବେନି ଆମ ଅମଳରେ ଥିଲା ଆମେ ମାଷ୍ଟର ଆମେ ଡରୁଥିଲେ। ଟିକିଏ ଭୁଲ କଲେ ଆମେ ଆମକୁ ସାର ମାରୁଥିଲେ। ଘରେବି ତାଗିଦ କରୁଥିଲେ ଏବେ ତ ଛୁଆ ଘରେ ବି ରହୁନି। ଫାଷ୍ଟରୁ ଛୁଆଙ୍କୁ ନେଇକି ହଷ୍ଟେଲରେ ଛାଡ଼ି ଦଉଛନ୍ତି।
ହଁ।
ଯାହାଦ୍ଵାରା କି ଛୁଆ ଆଉ।
ଏବେ ଆଗୁରୁ କଣ ପଇସାର ଚାହିଦା ଏତେ ଥିଲା କି ଏବେ ଯେମିତି ପଇସାର ଚାହିଦା ହେଲା ସବୁ ଚାକିରି ବାକିରି କଲେ।
ଆଗରୁ ଥିଲା ନା ସେମିତି ଆଗରୁ ସବୁ ଚାଷରେ ହିଁ ଚଳୁଥିଲେ। ବାପା ମା ଆମ ପାଇଁ ବହୁତ କଷ୍ଟ କରିଛନ୍ତି ନା। ଚାଷ କରିକି, ଚାଷ କରିକି ଆମକୁ। ଆମେ ଫିରି ସେଇ ଗମେଟେ ସ୍କୁଲ ରେ ପଢିକି ମଣିଷ ହେଇଛନ୍ତି ନା ଆଉ।
ହୁଁ ଆଉ ଆଗରେ ସମସ୍ତେ ସେଇ ସ୍କୁଲରେ ପଢ଼ୁଥିଲେ ନା ଆଉ। ସେତେବେଳେ କଣ ଏତେ। ଏ ସ୍କୁଲ ଥିଲା କି ସମସ୍ତେ ସେ ସ୍କୁଲରେ ପଢୁଥିଲେ। ହେତେବେଳେ ବାପା ମାଙ୍କ ପାଖରେ ବି ଏତେ ପଇସା ପତ୍ରବି ନଥିଲା କିଛି ଲୋକଙ୍କ ପାଖରେ। ତ ସେମାନେ କଣ କରିବେ ନା ଛୁଆଙ୍କୁ ସବୁ ସରକାରୀ ସ୍କୁଲରେ ହିଁ ପାଠ ପଢଉଥିଲେ। ଆଉ ସେଥିରେ ଭଲ ଭଲ ସାର୍ ମାନେବି ସେତେବେଳେ ସବୁ ଥିଲେ ସେ ବି ଭଲ ପଢଉଥିଲେ।
ହଁ। ଏଇନା ତ ଛୁଆଙ୍କୁ ଆହୁରି ପିନ୍ଧିବାକୁ ଖାଇବାକୁ ସବୁ ଉଁ ଦଉଛି ସରକାର। ଆମ ଅମଳରେ ମା ସେରା ଥିଲା ନା ଆମେ ନିଜେ ନିଜେ କଷ୍ଟ କରି ପିନ୍ଧିବାକୁ ନ ପାଇଲେବି ସେ ଚିରାଫଟା ପିନ୍ଧିକି ଆମେ ସ୍କୁଲ୍ ଯାଉଥିଲେ।
ହଁ ସେଇଆ ହଉଥିଲା ପରା। ସେଇଥିପାଇଁ ତ ଛୁଆ ମାନେ ଭଲ ପଢୁଥିଲେ ଏବେକା ଛୁଆ ଆଉ ପଢୁଛନ୍ତି।
ଏବେ ଯେତେ ସୁବିଧା ହେଲା, ଛୁଆ ସେତେ ଆଉ କଣ ରୋଷେଇ ହେଇଥିଲା ଆଜି?
ଯେ ଆଜି ରବିବାର ତ ଆମର ଟିକିଏ ମାଛ ଟିକିଏ ହେଇଥିଲା।
ଅହ। ନା ଆମର ଆଜି ରବିବାର ତ ଆଇଁଷ ଖିଆ ହବନି।
ହୁଁ।
ସେଠି ଆମର ସା-ସା-ସାଧା କରିଥିଲୁ।
ଆଚ୍ଛା ଆଇଁଷଟା ବି ଭଲ ନୁହଁ ଦେହ ପ୍ରତି। କିନ୍ତୁ କଣ କରିବା ଇଚ୍ଛା ଟିକେ ହଉଛି ଆଉ ଖାଇ ଦଉଛନ୍ତି। ନହେଲେ କିନ୍ତୁ ସବୁଦିନ ସାଧା ଖାଇବାଟା ବହୁତ ଭଲ ଦେହ ପାଇଁ। ଆଉ ତମରଟେ ଦେଶୀ ମାଛ ମାଛ ମିଳେନା? ଦେଶୀ ମାଛ ଟା ଯଦି ଖାଇବ କିନ୍ତୁ ଟିକେ ଭଲ।
ହଁ ମା ଦେଶୀ ମାଛ ମିଳେ। ଆମର ଘର ପାଖରେ ଗଣ୍ଡା ଉଁ ଗୋଟେ ଗଣ୍ଡା ଯାଇଛି। ପାଣି ଧାରଟି ଯାଇଛି। ସେଇଠୁ ଉଁ ଅ ମାଛ ଯେତେବେଳେ ମନ ହୁଏ ଚୁନା ମାଛ ଦିଟା ବି ମିଳେ।
ହୁଁ ଚୁନା ମାଛଟା ବା ବହୁତ ଭଲ। ବହୁତ ଭିଟାମନ୍ ସେଥିରେ।
ଆଉ।
ଆଉ କଣ କରୁଛ? ଘର ରୋଷେଇ ଘର ସଫାସଫି କାମଫାମ ସବୁ ସରିଗଲାଣି?
ନାଲୋ ମା ସରିନେଇ। ଏଇତ ଖାଇକି ଟିକେ ପାଞ୍ଚ ମିଣ୍ଟୀ ଖଣ୍ଡେ ଗଡ଼ିବି। ତାପରେ ଯାଇକି ବାସନ କୁସନ ମାଜିବି। ରୋଷେଇ ଘର ପୋଛିବି।
ହୁଁ।
ପୋଛିକି ଉଁ ଶାଶୁ ମା ଅଛନ୍ତି ତାଙ୍କ ନେଇକି ଶାଶୁ ମା ତାଙ୍କ ନେଇ ଟିକି ଚା ଫା କରିବି। ସେ ଯାହାହେଲେ ବୟସ ଲୋକ। ସେ ସକାଳୁ ମୁଠେ ଭାତ ଖାଇଥିଲେ।
ହୁଁ।
ଆଚ୍ଛା। ଚା ପିଅ କ୍ଷୀର ଚା ତମର କର ନା ଅମୁଲ ଚା ପିଅ।
ନା ଆମର କ୍ଷୀର ଚା ଆମର ଗାଈ ଅଛି।
ଗାଈ ଅଛି ଆଛା ଘରେ ଗାଈ ରଖିଲେ ଭଲ। ଦେଶୀ କ୍ଷିର ଟିକେ ପାଇବ। କାଇଁନା ଆଜିକାଲି ବଜ ବଜାରେ ମିଳୁଛି ତ ସବୁ।
ନା ଆମର ଗାଈ ଅଛି। ଗାଈ ସେବା ବି ଆମ ଗାଈ ସେବା ବି ମୁଁ ନିଜେ କରୁଛି।
ହଁ ବହୁତ ଭଲ କଥା। ଗାଈ ସେବାଟା ଗୋମାତା ପା ସିଏ ତାଙ୍କ ସେବା କରିବାଟା ବହୁତ ଭଲ।
ଓହ ଆଉ କଣ କରିବା?
ହଉ ଭାଉଜ ମୁଁ ଟିକେ ରଖୁଛି। ମୁଁ ତମକୁ ଫାଙ୍କା ହେଇକି ପରେ କେତେବେଳେ ଫୋନ କରିବି କଥାହବା ଆଉ।
ଆ ରହ।